ଟିକେ ରହିଥା
ଟିକେ ରହିଥା
ହଁ ହ୍ୟାଲୋ
ସିଏ ରାଗିବ ମତେ କିଏ କରିବ ତା ସାଙ୍ଗରେ ମୋ ପା ତାକୁ
ଆଉ ତାକୁ ତାକୁ କହିଲନି କି ନର୍ମାଲ କଲ୍ କରୁଛ ଆଉ ଏଇଠି ଯଦି ଟିକେ କଥା
ସେ ନର୍ମାଲ୍ କ-ମାନେ ସେ ଏମିତି କଣ୍ ଟିନୁ ଟେନ୍ ମିନିଟ୍ସ୍ କରିପାରିବନି।
ସେଥିରେ ସେ ଇରିଟେଡ୍ ହେଇଯିବ। ତାପରେ ମେନ୍ ହେଲା ତାକୁ ଓଡିଆରେ କୁହା ହଉଚି ସେ ଆହୁରି ରାଗିବ।
ଓହୋ!
ସେ ଏମତି କଣ୍ଟିନ୍ୟୁସ୍ଲି ଓଡିଆରେ କହିପାରିବନି।
ଆଚ୍ଛା।
କଣ୍ଟିନ୍ୟୁସ୍ଲି ନାଇଁ ମାନେ କୋଉ ଜିନିଷ ଯଦି ରେଷ୍ଟିକସନ୍ ହେଇଯାଏ। ସେଇଠି ସେ ଇରିଟେଟ୍ ହବ। ସିଏ ତା ନିଜ ତରଫରୁ ଯେମିତି କରିବ ଠିକ। ତ ଯେ ତୋମେ ଯୋଉଠି ତାକୁ ରେଷ୍ଟିକଟେଡ୍ କରିବ ସେଇଠି ସେ ଚିଡିବ। ସେଥିପାଇଁ।
ଓ,
ପୁଅ ଆଜିବୁ ପୁଅ ଯୁ ପୁଅକୁ ଆଜି ଖୁସି ହେଇଥୁବ ନା? କାଲି ଆସିବ।
ହଁ। ଏଇ ପା କହିସାଇଲାଣି କି ବାବ ବା ଆଇଚସ୍କ୍ରିମ୍ ରଖିଥିବ ହଉ ଧନ
ଆଇସ୍କ୍ରିମ୍ ଆଣିକି ରଖିଦିଅ।
ଆଉ ମୋ ମୋ ବାପାଙ୍କୁ ବି ଫୋନ୍ କରିଦେଇଚି କି ଜେଜେ ମୋ ପାଇଁ ଆଇସ୍କ୍ରିମ୍ ଆଣିକି ରଖିଥିବ। ବାପା କହିଲେ ହଉ ତୁ ଆସେ।
ଏ କଣ ଖାଏ ସେ? କୋଉ ଫ୍ଲେଭର୍?
ତାର ସେମିତି କିଛି ନାହିଁ ତାର ଆଇସ୍କ୍ରିମ୍।
ଯୋଉଟା ହେଲେ ଚଳିବ। ଗେହ୍ଲା ହଉଥୁବ ଜେଜେ ପାଖ
ଠା ଲାଗିବା ଦରକାର।
ସେ କାହାକୁ ବେଶୀ ଭଲ ପାଏ? ତା ଯୋଉ ଦାଦା ଜିବୁ ନା ଦାଦି ମାକୁ।
ହଁ କି ଣା ମୋ ମାକୁ। ବାପା ଟିକେ ବହୁତ ଚିଡନ୍ତି ନା। ସବୁ ବାହାରଲଣି?
ହୁଁ, ହୁଁ, ହୁଁ, ମା ମାନେ କିଛି କଅନ୍ତିନି। ଆମ ଯିମି ଡା ଡିକୁ ବେଶି ଭଲ ପାଏ। ଉଁ, ଆମ ଝିଅ, ଆଉ ଆମ ଦେଢଶୁରଙ୍କ ପୁଅ ଝିଅ ଆ ଦାଦି ମା କୁ ବେଶି ଭଲ ପାଆନ୍ତି। ଇଏ ଦାଦାଜିକୁ ବେଶୀ ଭଲ ପାାଏ।
ଆଚ୍ଛା। ମୋ ମାଆ ବି ତାକୁ ଚିଦେ ହେଲେ ସେ ମୋ ମା କୁ ଗାଲୁ କରିଦବ କିନ୍ତୁ ନୁ ବାପାମ କରିିବ ନା ମୋ ମାକୁ ଦେଖିବାଡେଇବି। ହଁ ତୁମର ତେ ବାର୍ଥଡେ ମୋ ପୁଅ ମାନେ ଆଜି ମତେ ଆଜି ପର୍ଯ୍ୟନ୍ତ ମତେ ବାଡ଼େଇନାହାନ୍ତି ତୁ ମତେ ବାଡ଼େଇବୁ ତୋର ତ ଭାରି ସାହସ।
ହୁଁ ହୁଁ ହୁଁ
ଚା
ସେ ସେଇଥିପାଇ ହଁ ବେଶୀ ମିସ୍ କରଥିବେ ତାକୁ। ଛୁଆ କିଏ ଘରୁ ପଳେଇ ଗଲେ ଜମା ଭଲ ଲାଗିବନି।
ମିକ୍ସଚର ସେ ଯୋ ସେଉ ଯୋଉଟା ଛଣା ବାଲା ସେଉ ଆା ହଁ ବା ଆଣିକି ବିସ୍କିଟ୍ ତାର ସବୁ ଆଣିକି ଷ୍ଟକ୍ କରିସାରିଲାଣି ସେ ଆସିବେ ମାନେ ଆ ସେଇଭଆ ବି ଯାଇକି ଖୋଜିବ।
ହୁଁ ହୁଁ ହୁଁ ହୁଁ ଲିମା ଯେତୁ ଯାଇଛ ଏତେ ଦିନଟେ ଖୁସି ଜୋରେ ଆସିଲେ ଟିକେ ଟାଇମ୍ ଲାଗିବ।
ମାନେ ଇଏ ତ ବହୁତ କମ୍ ଦିନରେ ସିକ୍ସକିଟି ସେଭେନ୍ ଡେଜ୍ ବୋଧେ ହେଲା ଲିମା ଏତେ ଏମିତି ଛୁଟିଆ ଯାଏନି ଲିମା ଯାଏନି ଯିବନି ଜୀବନ ଜବନି ଏକାଥରେ ତର ଯିବେ ଏକାଥରେ ୱାନ୍ ମନ୍ଥ ଟୁ ମନ୍ଥ ଏମିତି
ହଁ ତ ୱାନ ସେତେବେଳେ ସ୍କୁଲ ନଥିବ ନା ଏବେ ତ ସ୍କୁଲ ହେଲାଣି କେତେ ଦିନ କଣ ଯାଇପାରିବ? ଦଶହରା ହେଲା ଆ କି ସମର୍ ବେକେସନ୍ କି ଏଇଟା କଣ ସେଇଟା ୱିଣ୍ଟର ଭ୍ୟାକେସନ ଯେ ହୁଏ ସେଇଥିରେ ଯାଇପାରିବ ଆଉ ତ ଯାଇ ହେବନି ପିଲାଙ୍କର ସ୍କୁଲ ହେବ କେଉଁଠି ଯିବ? ଝିଅ ମାନ ଭାରି କଷ୍
କଥା ପଚାରିବି ଏ ଯେଉଁ ତମେ ଯେଉଁ ଆମର ଯେଉଁ ଇଜିପ୍ଟର ଯେଉଁ ନଥାଏ ନା ପିରାମିଡ଼ ତୁମକୁ ସେଇଟା କେମିତି ଲାଗେ ଭଲ ଲାଗେ ନା?
ଭଲ ଲାଗେ ମୁଁ ତାର ମୁଭି ବହୁତ ଦେଖିଛି।
ମୁଭିରେ ତ ସେଟା ଶୁଣ ମୁଭିରେ ଯୋଟା ଦେଛ ସେଟା ହଉଛି ମାନେଟ ହେଲା ମାନେ ଆଉ ଟିକେ ଗୋଟେ ଭଲ କରାଇଥାଏ ତାକି।
ନାଇଁ ନାଇଁ ମୁଁ ଏମିତି ବି ମାନେ ମୁଭି ବି ଦେଖିଛି ଏମିତି ଯେଉଁ ଆର୍କିଓଲୋଜିଷ୍ଟ ମାନେ ଯେଉଁ ରିସର୍ଚ୍ଚ କରନ୍ତି ମୁଁ ସେଗୁଡ଼ାକ ବି ବହୁତ ଦେଖିଛି।
ମତେ ବହୁ ଭାରି ଇଚ୍ଛା ହୁଏ କି ଥରେ ଯିବା ପାଇଁ ସେ
ହଁ ଗୋଟେ ଫାସିଲିଟି ଦେଲ ଆ କେମିତି ସେ ବନେଇଛନ୍ତି।
ସେଟା ଗୋଟେ ଷ୍ଟୋନ ଟା ଗୋଟେ ଏଲିଫାଣ୍ଟ୍ ଠୁ ବି ଆହୁରି ୱେଟ
ହଁ
ମାନେ ମୋର୍ ଦାନ୍ ଥ୍ରୀ ଥାଉଜାଣ୍ଡ ଟୁ ଫୋର୍ ଥାଉଜାଣ୍ଡ ଷ୍ଟୋନ୍ ଥୁଆ ହେଇଛି ତା ଉପରେ। ମାନେ ଟନ ତ ନ ଥାଏ ମେଟ୍ରିକ୍ ଟନ୍ ସେ ୱେଟ।
ମେଟ୍ରିକ ଟନ ହଁ ହଁ ହଁ
ଯେ ବନେଇଛି ତାକୁ ମାନିବାକୁ ପଡ଼ିବ।
ମୁଁ ଫାର ସମସ୍ତଙ୍କୁ ଲଗେଇକି ବନେଇ ଦେଇଛି।
ହ।
ଫାର କଣ କରିବ ସମସ୍ତଙ୍କୁ କହିବ କର ସେ କରନ୍ତି ଆଉ କଣ ଆର୍କିଟେକ୍ଚର ଉସ୍ତାଦ୍।
କିନ୍ତୁ ବହୁତ ଜାଗା ଦେଖିବାକୁ ଇଣ୍ଡିଆନ ଆର୍କଟେକ ସବୁଠୁ କମ୍ପ୍ଲିକେଟେଡ୍। ପ ଜାଇତ ଯୋଉଗୁଡା ମୋଗଲ ଟାଇମରେ ହେଇଚି।
ହଁ ଏପା ଯୋଉ ଏସ ଏସ ଟି ତାଙ୍କର ବହୁତ ଗୁଡାଏ ଚାପ।
ଓ ସେଇଥିପାଇଁ। କୁମ୍ଠଜିବେ
କାହିଁକି ସିଏ ତ ଜାଣିଛନ୍ତି ନା। ସେପା ଇଂଲିଶ ଏସ୍ଏସ୍ଟି ପଢ଼ାନ୍ତି।
ସମସ୍ତେ ଏବେ ଟିକେ ତାଙ୍କୁ ଡରୁଛନ୍ତି କଣ ପାଇଁ ସେ ଏତେ ରହୁଛନ୍ତି ମୁଁ ଜାଣିନି
ମୁଁ ଜାଣିଚି।
ହୁଁ
ସନା ସାାର୍ ସାଙ୍ଗରେ କଣ ପ୍ରୋବ୍ଲେମ ହେଇଛି ସନା ସାର୍ଙ୍କୁ ଆକ୍ଚୁଆଲି କି ଷ୍ଟୁଡେଣ୍ଟ ବି ଭଲ ପାଉନାହାନ୍ତି।
ତ ରଛିନ୍ତା କଣ
ରିଜନ ହେଲା ଉ ସେ ଭଲ। ହେଲା କିନ୍ତୁ ତାଙ୍କ। ତାଙ୍କର ଯୋଉ ଙ୍ୱେ ଅଫ୍ ଟକିଂ। ଯେଉ ପ୍ରେଜେଣ୍ଟେସନ୍ଟା ବହୁତ ଖରାପ। କିନ୍ତୁ ଆକ୍ଚୁଆଲି ତା ଯଦି ତାଙ୍କୁ କିଛି ଗୋଟେ ହେଲ୍ପ ମାଗିବ ସେ ବହୁତ ହେଲ୍ପଫୁଲ୍ ଆଉ। କିନ୍ତୁ ଯୋଉ ଅଫଟି ଟା ଆଉ ଗୋଟେ କଥା ହେଲା ସେଦିନ ମତେ ନାରାୟଣ ସାର୍ ବି କହିଲେ କହିଲେ ଏବେକା ପିଲାମାନୋନେ ଭଲ ନୁହନ୍ତି ସେମାନେ କହିଲେ କି ନାରାୟଣ ସାର୍ ଭଲ ପଢଉଛନ୍ତି ପର ଫ୍ରେଣ୍ଡଲି ନୁହନ୍ତି। ସେଇଟା ନୁ। ମୁଁ। ଅନ୍ୟ କାହା ମୁଁ ତ ଟିଚର ନୁହଁ କହିବାକୁ ଗଲେ ନା ମୁଁ କକୁ ଟ୍ରେନିଂ ନା କୋର୍ସ ନେଇଛି କିନ୍ତୁ ମୁଁ ଯେତିକି ପିଲାଙ୍କୁ ବୁଝେ ସବୁ ପିଲା ସମାନ ନଥାନ୍ତି ଯେତେବେଳେ ଗୋଟେ ପିଲା ପଢ଼ିବ ତାକୁ ସେଇ ୱେ ରେ ପଢ଼ିବାର ଅଛି ଏହା ନୁହେଁ ଯେ ମୁଁ ତାକୁ ଜଣଙ୍କୁ ମାର। ମାରିବି ଜଣକୁ ମାରିବିନି ତାର ରିଯିନ ଥିବ। ଆଉ ପିଲାଙ୍କୁ ତମେ ଯେତେ। ଏତେ ଫନ୍ ୱେ ରେ ପଢେଇବ ପିଲା ସେତେ ପଢ଼ିବେ ଆଉ ତମେ ହେଲା ଯେତେ ଷ୍ଟ୍ରିକ୍ଟ ହବ ସେଇଟା ପଢ଼ା ସେମିତି ପିଲା କଣ ମନେ ରଖିବ। କିଛି ଜିନିଷରେ ଷ୍ଟ୍ରିକ୍ଟ ହେବ କିନ୍ତୁ ତୁମେ ଗୋଟେ ଫନ୍ ୱେରେ। କ୍ଲାସ ରୁମ ମାନେ କଣ କି ଇଣ୍ଟରାକ୍ସନ ହବାର ଅଛି ଟିଚର ଷ୍ଟୁଡେଣ୍ଟ ଯୋଉଠି ଷ୍ଟୁଡେଣ୍ଟ କୋଶ୍ଚିନ୍ ପଚାରିବାକୁ ଡରୁଛନ୍ତି ଭିପିଏସ୍ ରେ ମତେ ତାଙ୍କୁ ଦେଖିକି ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଚି ମୁଁ। କ୍ଲାସକୁୁ କଲି। ଏମାନେ କିଏ ପଚାରିବାକୁ ପିଲା ଡରୁଛନ୍ତି କଣ ନା ସାର୍ ମାମ୍ ଗାଳିଦେବେ। ଭୁଲ ହେଇଯିବ ହଉ ସେଥିପାଇଁ ତ ଟିଚର ଅଛନ୍ତି ନା ଏବେ ସେମାନଙ୍କର ଯୋଉଟା ମନ ସେମାନେ ମତେ ପଚାରୁଛନ୍ତି ଆଗରୁ ସେମାନେ ସେଟା ପଚାରନ୍ତିନି ତାମାନେ ଟିଚରର କାପାସିଟି ନାହିଁ ଷ୍ଟୁଡେଣ୍ଟର କ୍ଵଶ୍ଚିଁନର ଆନସର୍ ଦବା ପାଇଁ।
ଏଜାକ୍ଲି ସେଇଟା ହଉଛିରେଜଲଟ
ତମେ ଯଦି। ଏନି କ୍ଵଶ୍ଚଇନ୍ ର ଆଁନସାର ଦବା ପାଇଁ। ଯଦି ବି ଜଣା ନାହିଁ ଠିକେ କି ମୁଁ ଏଇଟା ଜାଣିନି ସେମିତି ନାହିଁ ଯେ ଆମେ ସବୁ ଜାଣିଥିବା ତ ନେକ୍ସ ଟାଇମ୍ ମୁଁ କାଲି ଆସି ସେ ଜିନିଷଟା କି ମୁଁ ଗୋଟେ ଆଟଲିିଷ୍ଟ ତ ମୁଁ ଏତିକି ତ ଜାଣିଥିବି ଗୋଟେ ଦୁଇଟା ସେଣ୍ଟେନ୍ସ- କହିିକି ତାଙ୍କୁ ବୁଝେଇ ପାରବି ନେକ୍ସ ଡେ ମୁଁ ଓଏଲ ପ୍ରିପାଆର ହେକି ତାକୁ ଆଉ ଟିକିଏ ଏକ୍ସପ୍ଲାନେସନ କରିବି ତାମାନେ ନୁହେଁ ଯେ ମୁଁ ପିଲାଟାକୁ ଗାଲି ଦେଇକି ବସିବି ମୁଁ କ୍ଲାସ୍ ରେ ସେମତି କରେନି କିଧର କ୍ଲାସ୍ ଜଣେ ମତେ ଯେଉଁ କଥା ତମେ ଏଇଥିରେସ ସିକ୍ସ ସେଭନ୍ଥ ପିଲା ଏମିତି ନୁହନ୍ତି ଏଇ ଷ୍ଟାଣ୍ଡାଡ୍ ରେ ସେମାନେ ଫାଷ୍ଟ ହ୍ୟାଣ୍ଡ କ୍ରିକେଟ୍ ବହୁତ୍ ଖେଳନ୍ତି କି ଗପନ୍ତି ସେମାନେ ଭାବନ୍ତି ମୁଁ ତାଙ୍କୁ ପନିସମେଣ୍ଟ ଦେବି କି ବାଡ଼େଇବି ମୁଁ କରେନି ମତେ ସେଟା ଫିଲ୍ ହୁଏ କି ମୁଁ ଯେହେତୁ ଭଲ କି ଟିଚିଂ କରିପାରୁନି ମେ ବି ସେ ଏଥି ସେଥିପାଇଁ ସେମାନେ ଖେଳିବାକୁ ପସନ୍ଦ କରୁଛନ୍ତି ମୋ ଟିଚିଂରେ ସେମାନେ ଖୁସି ନୁହଁ ଯଦି ମୋ ଟିଚିଂ ସେମିତି ଇଣ୍ଟରେଷ୍ଟ ହବ ତ ସେମାନେ ସେ ହ୍ୟାଣ୍ଡ କ୍ରିକେଟ୍ ଛାଡ଼ିକି ମୋ ଟିଚିଂକୁ ଆସିବେ ତା ମାନେ ମୋ କ୍ଲାସ୍ ର ଆକ୍ଟିଭିଟିଜ ମୋର କମ୍। ତାପରେ ଧୀରେ ଧୀରେ ସେମାନେ ସେ ଜିନିଷ ଚେଞ୍ଜ୍ ହେଲେ। କୋଶ୍ଚିନ୍ ପଚାରନ୍ତି ଆଉ ଯୋଉ ପୁରା ମାନେ ଏଇଠିକି ଯିବୁ ସେଇଠିକି ଯିବୁ ପୁରା ଷ୍ଟ୍ରିକ୍ଟ ୱେରେ ମତେ ସେଇଟା ଭଲ ଲାଗେନି ମୋତେ ଗୋଟେ ଫଣ୍ଡ ଲୋଭିଙ୍ଗ ଟାଇପ୍ ଭଲ ଲାଗେ ମାନେ ଏମିତି ପଢ଼ିବାର ଅଛି ଖୁସି ରେ ଏମିତି ଗୋଟେ ଷ୍ଟ୍ରିକ୍ ଟାଇପ୍ ର ମୋତେ ଭଲ ଲାଗେନି। ଧୀରେ ଧୀରେ ମତେ ସେମିତି ୱେରେ ଟିଚିଂ ହି ଭଲ ଲାଗେ ଆଉ ଯିଏ ଯେମିତି ବି ଲେଖୁ ଜଣେ ଯଦି କପି ପେଷ୍ଟ ନ କଲେ ମତେ ତାକୁ ମାର୍କ ଦବାକୁ ଭଲ ଲାଗେ ଯିଏ କପି ପେଷ୍ଟ କରିକି ଏଇଠି ବହୁତ ଜଣ ଟିଚରକୁ ଆମେ ଯାହା ଲେଖେ କିଛୁ ସେଇଆ ସେଇଡା ମତେ ଭଲ ଲାଗେନି। ସେଥିପାଇଁ ମୋର ସେଇ କଥାରେ ଏକ ଟିଚରଙ୍କ ସାଙ୍ଗରେ ସେଇଆ ହେଇଥିଲା ଇଂଲିଶରେ ତାଙ୍କ ପ୍ରଜ୍ଞା ମ୍ୟାାମ କହିଲେ ମୁଁ ଯୋଉଟା ଲେଖିଛି ସେଇଟା ଲେଖିବ ମୁଁ କହିଲି ମୁଁ କହିଲି ଯଦି ତୋତେ ସେ କହନ୍ତି କହିବୁ କି ମାଇ ପ୍ୟାରେଣ୍ଟସ୍ ୱିଲ୍ କମ୍ ମାନେ ମୁଁ ତାଙ୍କ ସାଙ୍ଗେ କଥା ହେବି ମୁଁ କହିଲି ମୁଁ ସେ ରିିଫର କରେ ନି ଜିମ୍ ଯିଏ ଯେମିତି ବି ଲେଖୁ ଗୋଟେ ପିଲା ନିଜେ ଏଫର୍ଟ ତମେ ତାକୁ କଣ କୋଶ୍ଚିନ୍ ଆନ୍ସର ଦବ ଲେଖିବାକୁ ଏଇ ଷ୍ଟାଣ୍ଡାରେ।
ନ୍ଦାସ୍।
ସେଇଥିପାଇଁ ପ୍ରଜ୍ଞା ମ୍ୟାମକୁ ଭଲ ଲାଗିଲାନି ମୁଁ। ଆମ ଜିମି କେବେ ବିି ସେମିତି ନ ଯୋଉଟା ବୁଝିବୁ ସେଇଟା ଲେଖେ ଭୁଲ ହୋଉ ଗ୍ରାମର ଭୁଲ ହୋଉ କି ୱାର୍ଡିଙ୍ଗ ହୋଉ ଆଜି ନହେଲେ କାଲି ଠିକ ହବ ଲାଇଫ୍ ଟାଇମ୍ ତମେ ନୋଟ ଦବନି ନା ଲେଖିକି ପିଲାକୁ।
ହଁ ତାପରେ ପିଲାକୁ ବୁଝେଇଦବ କି ହାଓ ଏ ଫ୍ରିଜ୍ ୱାର୍କ୍। ହେଲା ପିଲା ତାର ତାର ନିଜେ ଜାଣିଗଲା ସିଏ ତାର ଯେମିତି ଲଖିବ ଆଉ ତମେ କହିବ ତମେ ଯୋଉଟା ତମେ ଯୋଉ ପ
ସିଏ ଜାଣିଚୁ ଜିମିର ଏଜାମ କଲେ କଣ କହିଲେ ଜିମିକୁ। କହିଲେ କି ତୁ ଠିକ୍ ଲେଖିଛୁ ମୁଁ ଯୋଉଟା କହିଲି ସେ ମୁଁ ଯୋଉଟା ଲେଖିଛି ତୁ ସେଟା ଲେଖିବୁ ସେଟା କେବେ ବି ଆମ ଜିମିକୁ ମାନେ ମତେ ବି ତମେ ଦ ଗୋଟେ କୋଉ କୋଶ୍ଚିନ୍ ଆନ୍ ସାର୍ ପଚାରିବ କୋଉ ଜିନିଷ ଧର ମୁଁ ଧର କହିବି ନୋସଟା ସେ ଲେଖିଦେଲା ମତେ ଯଦି ଆଉ ଥରେ ପଚାରେ ଆଉ ଥରେ ଚେଞ୍ଜ ହେଇଯିବ ମୁଁ ଚାରି ଥର ପାଞ୍ଚ ଥର ଯେତେ ଥର କହିବି ମୋର ସେଥି ଥର ସେଣ୍ଟେସ ଷ୍ଟକ୍ଚର୍ ଚେଞ୍ଜ ହେଇ ଯାଏ ମୁଁ କେବେ ସେମଟ୍ ନୋସ୍ ଡାକି ହଁ ପାରେନି। କି ମତେ ନୋସ୍ ଡାକିବାକୁ ଭଲ ବି ଲାଗେନି।
ଚିଲ୍ ଚିଲ୍ ତୁ ଥଣ୍ଡା ହେଇଯା ତାତିକି ପୁରା। ତୁ ପୁରା ତାତି
କିଛି ତାତୁନି।
ମୁଁ ବହୁତ ଦେଖିଛି କଥାରେ ଯେବେଳେ ତମେ ଜୋସ୍କୁ ପଳେଇ ଆସ ଭଲ ଲାଗ କାଟିଦିଅ।
ମୁଁ ରାଗିିନି ୟା ମାନେ ମୁଁ ମୋ କଥାଟା ହିଁ କହୁଛି ମୁଁ ରାଗୁ ହିଁ ନାହିଁ।
ଆଗା କାଠି ଥିଲେ ଟିକେ ଆର ତା ଗୋଟି କଲ୍ କଲ କାଟିଦିଅ ଟିକେ।